ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି।
ହଁ ହଁ ଶୁଭୁଛି କୁହନ୍ତୁ।
ଆଉ ଆପଣ ଆଜି ଖରା ବେଳେ କଣ ଖିଆ ପିଆ ସବୁ କରିଛନ୍ତି?
ଆଜି ମୁଁ ଖରା ବେଳେ ଖାଇଥିଲି ଭାତ ଡାଲି ପୋଟଳ ଆଳୁ ତରକାରୀ। ଆଳୁ ଭଜା ଆଉ ଛୁଇଁ ଆଳୁ ଭଜା ତାପରେ ଆମର ହେଇଥିଲା ଯୋଉ ଭୋଜି ମାନଙ୍କର ଯୋଉ ଭାଜି କର କରନ୍ତିନି ସେଇଟା ହେଇଥିଲା ପାମ୍ପଡ ହେଇଥିଲା ଆଉ ଏତିକି ଆଉ। ଆପଣ କଣ ଖାଇଲେଣି?
ଓହୋ ହଁ ମୁଁ କହୁଛି ମୁଁ କଣ ଖାଇଛି। ଯା ହଉ ଆପଣଙ୍କର ତାହେଲେ ଏତେ ବଡ ଲୋକ ଯ କି ଆପଣ ସେ ଯୋଉ ଭୋଜିର ହଉଥିବା ଭାଜି ବି ଘରେ ବନେଇକି ଖାଇ ଦଉଛନ୍ତି ନାଁ।
ହଁ ଘରେ ତ ପରିବା ଅଧିକ ଟିକେ ଥିଲା ତ, ସେ ପରିବା ଗୁଡାକ ପଚିଯିବ ବୋଲି ବନେଇକି ଖାଇ ଦେଇେଇଥିଲୁ ଆଉ।
ହଁ ଭାଜି ଖାଇବାକୁ ଏକରେ ପାଟିକୁ ସୁସ୍ୱାଦୁ ଲାଗେ ଦୁଇରେ ମନ ବି ଶାନ୍ତି ହୁଏ, ତିନିରେ ଖାଇଲା ବେଳେ ଏତେ ଖାଇ ହେଇଯାଏ ଜଣା ବି ପଡେ ନି ଆମେ ପରିବା ଖାଉଛେ ବୋଲି କାହିଁକିନା ସେଇଟା ବି ଗୋଟେ ଭଳିଆ ଭଜା ଟାଇପ୍ ନା ତ ପରିବା ଆମକୁ ଏମିତି ଖାଇବାକୁ ଭଲ ଲାଗେନି ତ ସେମିତି ଭଲ ହୁଏ ଆଉ ଜାଣିଛନ୍ତି ଆଜି ମୁଁ ଆପଣଙ୍କୁ ସକାଳେ କହୁଥିଲି ନା ମୋର ଗୋଟେ ଭୋଜି ଅଛି ବୋଲି ମୁଁ ସେ ଭୋଜି କୁ ଯାଇଥିଲି ଜାଣିଛନ୍ତି?
ହଁ ମୁଁ ଜାଣିଛି ଏବେ ବୋଧ ଆସିଲେ।
ହଁ ମୁଁ ହଉଛି ଏବେ ଆସିଲି। ଭୋଜିରୁ ଆଉ ଆପଣଙ୍କୁ ମୋ କଥା ଶୁଭୁନି କି?
ଶୁଭୁଚି କହୁନାହାନ୍ତି।
ହଁ ମୁଁ ନା ସେ ଯୋଉ ମୋ ସାଙ୍ଗର ମାନେ ଆମେ ଛୋଟ ବେଳୁ ପୁରା ସାଙ୍ଗ ପୁରା ଛୁଆ ବେଳୁ ଯେତେବେଳେ ଆମେ ପ୍ରାରମ୍ଭ ଆଉ ବୌଦ୍ଧ ଶ୍ରେଣୀରେ ପଢୁଥିଲୁ ସେତେବେଳୁ ଆମେ ସାଙ୍ଗ ଯହା ହେଉ ମୋ ସାଙ୍ଗଟା ଏ ଯାଏଁ ମତେ ମନେ ରଖିଛି ଆଉ ତାଙ୍କର ବିଜ୍ନେସ କରନ୍ତି ସେ ଚାକିରି ବାକିରି କିଛି କରିନି ତାଙ୍କର ଏଇ ନଈ ପାଖରେ ଗୋଟେ ଛୋଟ ଗାଁ ରେ ଗାଁ ତ ନୁହଁ ସିଏ ସହର ହିଁ ସହର ସହିତ ସମାନ ହିଁ ହେଇଗଲାଣି। ସେ ସହର ହିଁ ଅଛି। ସହରରେ ଗୋଟେ ମାନେ ଏମତି ଜାଗା ଏ ମାନେ ଏମତି ବିଲ ଭଳିଆ ଜାଗାଟେ କିଣିକି ସେଠି ମାନେ ବଡ ଜାଗାଟେ ହବ ମି ମିନିମମ୍ ସେଟା ପାଞ୍ଚ ହଜାର ସ୍କ୍ୱାରପୁଟର ଜାଗାଟା ହବ ସେ ସେଠି କିଣିକି, ଘର ବନେଇ ଦେଇଛନ୍ତି ତାଙ୍କର ଗୋଟେ ବଡ ଝିଅ ଥିଲେ ମାନେ ସିଏ ହଉଛି ପୁଅ ସାଙ୍ଗ ଟା ମୋର ତାର ଜଣେ ଦିଦି ବି ଥିଲେ। ସେ ଦିଦି ଏଇ ଆ ଦୁଇ ହଜାର ତେଇଶି ନହେଲେ ବାଇଶି ବେଳ କୁ ବାହା ହେଇଗଲେଣି, ତାଙ୍କ ର ବି ଶାଶୁଘର ଏଇ ପାଖାପାଖି କୋଉଠି ଗୋଟେ ସିଏ ବି ଆଜି ଆସିଥିଲେ ଆପଣ ଜାଣିଚନ୍ତି। ତାଙ୍କର ଦି ଭାଇ ଭଉଣୀ ବୋଲି ଆପଣଙ୍କୁ ମୁଁ ତାଙ୍କ ବିଷୟରେ ଥରେ କହିଥିଲି ବୋଧେ!
ହଁ ଥରେ କହିଥିଲେ ଏଇ ଯୋଉ ଆମ ସାମ୍ନା ଘର ଆଣ୍ଟିଙ୍କ ଘରକୁ ଯେତେବେଳେ ଯାଇ। ଥିଲେ ଗୋଟେ କେକ୍ ଟେ କରିବା ପାଇଁ କହିବାକୁ। କୁ ସେତେବେଳେ କହିଥିଲେ ମୁଁ ଜାଣିଥିଲି, ଆଉ ସେ ଆଣ୍ଟିଙ୍କୁ ଆପଣ କଣ ଦେଖିଲେ ସେଇଠି?
ହଁ ହଁ ସେ ଆଣ୍ଟି ଜଣକ ବି ଯାଇଥିଲେ ପା ଗୋଟେ ନାଲି ରଙ୍ଗର ବଢିଆ ଶାଢୀଟେ ପିନ୍ଧିକି। ସେ ଆଣ୍ଟି ତ ଏମିତି ବି ସୁନ୍ଦର ତ ସେ ଯୋଉ ବି କମ ଟଙ୍କିଆ ଶାଢୀ ହଉ ଅଧିକ ଟଙ୍କିଆ ଶାଢୀ ହଉ। ଯାହା ବିି ଛିଣ୍ଡା କପଡା ବି ପିନ୍ଧି ଦେଲେ ବି ବହୁତ ସୁନ୍ଦର ଦିଶନ୍ତି ତ ସେ ସେଠିକି ଯାଇ ଥିଲେ ମୁଁ ତାଙ୍କୁ ଦେଖିଲି ଆମେ ସେଠି କଥା ହେଲୁ ମୋର ଯୋଉ ସାଙ୍ଗମାନେ ଆସିଥିଲେ ମୁଁ ତାଙ୍କ ସହିତ ତା ଙ୍କୁ ଚିହ୍ନା କରେଇଦେଲି ଆଉ ମୋର ସେ ଯୋଉ ପୁଅ ସାଙ୍ଗଟା ବି ଥିଲା ସିଏ ବି ଚିହ୍ନା କରାଇଲା ଆମେ ଟିକେ ଗପା ଗପି ହେଲୁ ଆଉ ମଜା ମସ୍ତି କଲୁ ତାପରେ ଜାଣିଛନ୍ତି ତାଙ୍କର ଭୋଜିରେ ଆଜି ସବୁ କଣ ହେଇଥିଲା ଆପଣ କହିଲେ କଣ ହେଇଥିବ?
ତାଙ୍କର ଯଦି ଏତେ ମାନେ ବଡ଼ ଲୋକ ତାହେଲେ ତାଙ୍କର ନିଶ୍ଚୟ କିଛି କିଛି ଭଲ ହେଇଥିବ ଆଉ ଘର ପ୍ରତିଷ୍ଠା ଭୋଜି ଆଉ ସେଇଠି ଭଲ ବି କିଛି ହେଇ ହେଇଥିବ ଆପଣ କହୁନାହାନ୍ତି କଣ କଣ ହେଇଥିବ ଯଦି ମୁଁ ସେଇଆ ଭାବୁଥିବି ତାହେଲେ ସତ୍ ତ ହେଇଥିବ ସେଗୁଡାକ ଯଦି।
ହୁଁ ତାଙ୍କର ଫା ପ୍ରଥମେ ପୁରୀ ହେଇଥିଲା ତାପରେ ଅର୍ଣ୍ଣ ହେଇଥିଲା। ତା ତାପରେ ଅଭଡା ଭୋଗ ଭଳିଆ କରିକି ଆଣିକି ରଖିଥିଲେ ଆଉ ଗୋଟେ ଫଳରେ ବି ଗୋଟେ ଭୋଗ କରିଥିଲେ ଘର ପ୍ରତିଷ୍ଠରେ ମଧ୍ୟ ସେଇଟା ପୂଜାରେ ହିଁ ସେ ଭୋଗ ଲାଗିଥିଲା। ସେଇଆକୁ ଆଣିକି ଖାଇବାରେ ବି ସମସ୍ତଙ୍କୁ ଭୋଗ ହିସାବରେ ଦଉଛନ୍ତି। ଆଉ ତାଙ୍କର ଇନ ହେଇଥିଲା ଡାଲି ହେଇଥିଲା। ସାଧା ଡାଲି ମାନେ ଡାଲମା ନୁହଁ ଡାଲି ବୁଝିପାରିଲେ ନା?
ହଁ ହଁ ମୁଁ ଆପଣ ଯୋଉ ଆଗ ଚାରି ପାଞ୍ଚଟା ଜିନିଷ କହିଲେ ଯୋଉ ଭୋଗର ଆଉ ଖାଇବା ଜିନିଷ ର। ସେଗୁଡାକୁ ମୁ ଫାର୍ଷ୍ଟ ଭାବିଥିଲି କହିବି ବୋଲି ମୁ କହିଲି ନାଇ ଯଦି ଏ ହେ ହେଇ ନଥିବ ହୁଁ ହେଇ ନ ଥିବ ମୁ ସେଇଯୋଗୁରୁ କହିଲିିନି ଆଉ ଆଉ ମତେ ତ ଲାଗିଲା ସେଗୁଡ଼ାକ କି କିଛି ହେଇନଥିବ ଦେଖିଲା ବେଳକୁ ସେଇଗୁଡାକ ହିଁ ହେଇଚି।
ହଁ ଏତିକି ସରିଲା ପରେ ତାଙ୍କର ଗୋଟେ ଖଟା ହେଇଥିଲା ଯୋଉଥିରେ କି ଆମ୍ବ ପଡିଥିଲା। ଆଉ କିସମିସ ବି ପଡ଼ିଥିଲା ଆଉ ତାଙ୍କର ଗୋଟେ ନବରତ୍ନ ମାନେ। ସବୁ ପ୍ରକାର ମାନେ ନଅ ପ୍ରକାର ପରିବା ପଡ଼ିକି ବି ଯଉଟା ହୁଏନି ସବୁ ଭୋଜିରେ ସ ଭୋଜି ମାନଙ୍କରେ ସେଇଟା ହେଇଥିଲା ଆଉ ତାଙ୍କର ପନିର୍ ତରକାରୀ ହେଇନଥିଲା ଆ କଥା କଣ କି ସେ ଯୋଉ ନବରତ୍ନରେ ହିଁ ସେମାନେ ପନିର ପକେଇ ଦେଇଥିଲେ। ଏଇଟା ଗୋଟେ ଅଲଗା ଛେନା ତର ତରକାରୀଟେ କରିଥିଲେ ଆଉ ରହିଲା ସବୁଠାରୁ ମୋର ପ୍ରିୟର ଖାଦ୍ୟ। ହେଉଛି ଭାଜି ଯୋଉ ବିଷୟରେ କି ଆପଣ ଏବେ କହୁଥିଲେ କି ଆପଣଙ୍କ ଘରେ ମଧ୍ୟ ସେଇଟା ହେଇଚି। ଭାଜି ବି ହେଇଥିଲା ଆଉ ଭାଜି ପରେ ବି ତାଙ୍କର ଖିରି ହେଇଥିଲା। ଆଉ ତାଙ୍କର ଆଇସ୍କ୍ରିମ ବି ହେଇଥିଲା ଏଇ ଯୋଉ ଥଣ୍ଡାରେ ଆଇସ୍କ୍ରିମ ଓହୋ। ଖାଇଦେଲା ପରେ କି ଶାନ୍ତି ଆଉ ତାଙ୍କର ପାଣି ବୋଟଲ ବି ହେଇଥିଲା। ଏତିକି ହିଁ ହେଇଥିଲା ଆପଣ ଭାଜି କଥା କହିଲା ବାକୁ ଲୋଭ ହଉଛି ନା ଆପଣଙ୍କ
ନା କାରଣ ମୁଁ ତ ଆଜି ଭାଜି ଖାଇସାରିଚି ତ ମତେ କାଇଁ ଲୋଭ ହବ। ତାପରେ ଆପଣ ଏତେ ସବୁ ଜିନିଷ ଖାଇଲେ ଆପଣ ସେଇ ଭିତରୁ ତ ଛେନା ତରକାରୀ ଟା ଖାଇ ନଥିବ କାରଣ ଛେନା ଆପଣଙ୍କୁ ବିଲକୁଲ ବି ପସନ୍ଦ ନାହିଁ ମୁଁ ଠିକ୍ କହିଲି ନା।
ହଁ ହଁ ଆପଣଙ୍କ ସତରେ ମତେ ଭଲ ସେ ଚିିହ୍ନିଚନ୍ତି ଆପଣଙ୍କ ଭଳିଆ ମତେ ଆଉ କିଏ ଚିହ୍ନ ପାରିବେନି ଖାସ୍ କରିକି ମୋ ସାନ ଭଉଣୀ ସିଏ ତ ଖାଲି ମୋ ଉପରେ ରାଗୁଛି ଆଉ ଆପଣଙ୍କ ଉପରେ ରାୁଛି ସମସ୍ତଙ୍କ ଉପରେ ରାଗୁଛି ଘରର ସମସ୍ତଙ୍କ ଉପରେ ହିଁ ରାଗୁଛି। ଆପଣ ହିଁ ମତେ ଠିକ୍ ଚିନିଚନ୍ତି ମୁଁ ଜମାରୁ ବି ସେ ଛେନା ତରକାର ହାତ ମାରିନି ମୁଁ ସେଇ ଯିଏ ତରକାରୀ ବାଡ଼ି ଥିଲେ ମୁଁ ତାଙ୍କୁ ହିଁ କହିଲି ନବରତ୍ନ ଆଣିଲା ବେଳେ କି ଅଙ୍କଲ ମତେ ନା ହଉଛି ପନିରି ପନିରି ଟିକେ ବାଛିକି ଦେଇ ଦିଅନ୍ତୁ ତ ସିଏ ସେଇ ଏଠି ମତେ ପନିରର ପନିର୍ ବହୁତୁ ଗୁଡ଼ାକ ବାଛିିକି ଦେଇଦେଲେ ଆଉ ଆପଣ ତ ଜାଣିଛନ୍ତି ମୋର ଟିକେ କ୍ଷିରି ପସନ୍ଦ ସୁଗାର ମୁଁ ଖାଉନି ଏତେ କହିଁି ମୋଟା ହେଇଯିବ ଏଇ କିନ୍ତୁ ଭୋଜିଭାତ ହେଲେ ମତେ ଟିକେ ଏଇ କ୍ଷିରି ଖାଇବାକୁ ଭଲ ଲାଗେ ସେଥିପାଇଁ ମୁଁ ଏଇ ଆ କ୍ଷୀରି ଟା ସେଠି ଯାଇକି ଟିକେ ଖାଇଦିଏ କାରଣ ଏଇ ଭଳିଆ କ୍ଷୀରି ଘରେ ତା ମାମା ମାନେ କରିକି ଦେ ଦେବେନିନା ଆପଣଙ୍କ ମାମା ଆପଣଙ୍କୁ ଏଇଭଳିଆ ଭୋଜି ଭଳିଆ କ୍ଷିରି କରିକି ଦିଅନ୍ତି।
ନା। କିନ୍ତୁ ଆମର ଯେତେବେଳେ ଶ୍ରାଦ୍ଧ ହରିକା ଭୋଜିରେ ହୁଏ ସେତେ ମା ମାନେ ଶ୍ରାଦ୍ଧ ରେ ଯେତେବେଳେ ଭୋଜି ହୁଏ ସେତେବେଳେ ମୁଁ ମାମା କରେ ତାପରେ ସେଇଠି ଠ ହିଁ ସେତେବେଳେ ଯାହା ମାନେ ଭୋଜି ଭଳି ଟି ଟେ କ୍ଷିରି ହୁଏ ନହେଲେ ଅଲଗା ଦିନରେ ସେ କେବେ ଭୋଜି ଭଳିଆ କ୍ଷିରି କରେନି।
ଓହୋ କିନ୍ତୁ ଅଲଗା ଦିନରେ ଏମତି ସାଧା ଆଖିରି କରନ୍ତି କେବେ ଆପଣଙ୍କ ମାମା।
କରନ୍ତି ଯେତେବେଳେ ତାଙ୍କ ମାନେ ଇଛା ହେଲେ ସେ ଶାଧା କରିକି ମାନେ ସାଧ କ୍ଷିରି କରିକି କରନ୍ତି ବେ ମାନେ ଯୋଉଥିରେ କିଛି କା କାମ ବି ନଥିବ ସେତେବେଳେ ସେ କରନ୍ତି ଆଉ।
ଆଛା, ଆଛା, ତାହେଲେ ଆପଣଙ୍କ ଯାହା ଯାହା ପସନ୍ଦ ଆପଣ, ଆପଣଙ୍କ ମାମାଙ୍କୁ କହ କହିଲେ ଆପଣଙ୍କ ମାମା ତାହେଲେ ସେଗୁଡାକ ବନେଇ ଦଉଥିବେ, ଆପଣଙ୍କୁ ସବୁ କଣ ବନେଇ ଆସ ସେ ଆପଣଙ୍କର ପସନ୍ଦର ଜିନିଷ
ମତେ ତ ସବୁ କିଛି ବନେଇ ଆସେ, ମାନେ ସବୁ ବନେଇ ଆସ ସେ ଖାଲି ମତେ ଗୋ ମାନେ ଆଇଁଷ କୁ ଛାଡିକି ଆଉ ସବୁ ମୁଁ ବନେଇ ଦିଏ। ଯେମିତି କିି ପୋଟଳ ର ଯାହା ହେଲା, ଆଳୁର ର ଯାହା ହେଲା ଭେଣ୍ଡି ଆଉ କୁନ୍ଦରି ଆଉ ଯୋଉ ଭେ ଣ୍ଡିର ଗୋଟେ ଖଟା ବି ଅଛି, ସେଇ ଖଟା ଟା ବି ମତେ ବନେଇ ଆସେ, ତାପରେ ଭେଣ୍ଡି ଖଟା ପରେ ମତେ ଆଉ ଯୋଉ ପନିପରିବା, ପନିପରିବା ଅଛି ଯୋଉ ବାଇଗଣ, ବାଇଗଣ ଆଳୁ ତରକାରୀ କରିଆସେ, ବାଇଗଣ ଆଳୁ ଭଜା କରିଆସେ। ଆସେ ବାଇଗଣ ଫୁଲ କରିଆସେ। ଆଉ ମାନେ -ସବୁ ପ୍ରକାରିଆ ଅ ଯାହା ସବୁ ଖାଇବା ପିଇ ମାନେ ଜିନିଷ ଅଛି ଖାଇବାର ମତେ ସବୁ ବନେଇ ଆସେ ଆଉ ସବୁଠାରୁ ଭଲରେ ମୁଁ ମ୍ୟାଗି ଚାଉମିିନ, ପାସ୍ତା, ଏଇଗୁଡାକ ପୁରା ଭଲରେ ବନେଇ ଦିଏ। ଆପଣଙ୍କୁ କଣ କିଛି ବନେଇକି, ମାନେ ଖାଇବାରେ କିଛି ବନେଇ ଆସେ? ମତେ ମତେତ ସବୁ ଆସେ।
ହଁ ଆଜିକାଲି ମତେ ତ ଏତେ ବେଶୀ କିଛି ରୋଷେଇ ଆସେନି। କିନ୍ତୁ ଆପଣ ମାନଙ୍କୁ ଙ୍କୁ ମାନେ ଆଜି କାଲି ଟା ଯୁଗର ଛୁଆ ମାନଙ୍କୁ, ମୁଁ ମତେ ଜଣାଅଛି କି ମ୍ୟାଗି, ଚାଉମିନ ପାସ୍ତା ବନେଇ ଆସୁଥିବ ନିଶ୍ଚିନ୍ତ, ଯେମିତି ଆପଣଙ୍କୁ ଆସୁଛି। ତ ଏଇଟା କୋଉ ବଡ କଥା ନୁହଁ! ଆଉ କଣ ଆପଣ ଡାଲମା ଭାତ କରିପାରିବେ ନା ଆପଣ ହେଲେ ମୁଁ ଡାଲମା ଭାତ କରିକି, ଆପଣଙ୍କୁ ବହୁତ ଜଲଦି କେବେ ଗୋଟେ, କେବେ ଗୋଟେ କ ପର୍ବପର୍ବାଣୀ ହେଲେ ଆପଣଙ୍କୁ ଡାଲମା ଭାତ କରିକି, ଆ ଆମ ଘରକୁ ଡାକିବି, ଆପଣ ଆ ସିବେ ଆଇସ୍କ୍ରିମ ବି ସାଙ୍ଗରେ ଆଣିଥିବେ, ଆମେ ହଉଛି ଭାତ ଖାଇବା, ସାଆ ମୁ ସେ ଯୋଉ ଭାଜି ବି କରିଦେଇିବି ଆପଣଙ୍କ ପାଇଁ ଆମେ ଭାତ ଅରୁଆ ଭାତ, ଡାଲମା ଲଙ୍କା, ଲେମ୍ବୁ ଚକଟିକି ଆଉ ତା ସହିତ ଭାଜି ଏତିକି ଖାଇବା। ଏତି ଏତିକି ମୁଁ ବନେଇ ଦେଇଥିବି ଆପଣ ଆସିବେ। ତାହେଲେ ଆପଣ କେବେ ଆସଛନ୍ତି ଆମ ଘରକୁ?
ଦେଖିବା ଆପଣ ଯେବେ ଡାକିବେ ଆଉଆ ମୁଁ ସେବେ ଯିବି। ଆଉ ଆପଣ ଯୋଉ କହିଲେ ଭ ଭାତ ଡାଲମା ଆପଣ ବନେଇବେ ଆଉ ଭାଜି ବି ଆପଣ ବନେଇବେ। ସେଇଟା ଆପଣ ବନେଇବେ କିନ୍ତୁ ସେଟା ଆପଣଙ୍କର ମାମା ବନେଇବେ ବୋଲି ମୁଁ ଜାଣିଛି, ଆଉ ଆ ଆପଣ ବନେଇଲେ ଟେଷ୍ଟ ଗୋଟେ ଅଲଗା ଆସେ। ଆଉ ଆପଣଙ୍କ ମାମା ବନେଇଲେ ଟେଷ୍ଟ ଗୋଟେ ଅଲଗା ଆସେ, ତ ମୁଁ ଖାଇକି ଜାଣିଦେବି କୋଉଟା ଆପଣ ବନେଇଛନ୍ତି, ନା ଆପଣଙ୍କ ମାମା ବନେଇଛନ୍ତି। ଆଉ ଯଦି ବି ସେଇଟା ଆପଣ ବନେଇଥିବେ ତାହେଲେ ସେଇ ଅ ଏଇଟାରେ ଆପଣ ତ ପୁରା କିଛି କରିନଥିବେ! ଟିକେ ନାକୁ ଖଡିକା ମାରି ଦେଇକି ଆପଣଙ୍କ ମାମାଙ୍କୁ କହିବେ ନିଅ କର! ତାପରେ ବେ ସେତେବେଳେ ଆପଣଙ୍କ ମାମା ହିଁ ସବୁ କରିଥିବେ। ହଉ ରଖୁଛି ଆଉ କେତେବେଳେ କଥା ହବା।